ଆଜ୍ଞା ନମସ୍କାର।
ନମସ୍କାର ଆଜ୍ଞା।
ଆଉ କଣ କରୁଥିଲେ।
ଆଜ୍ଞା ଏବେ ତ ଗୋଟେ କାମ ସାରିକି ଆଇଲି।
ଫାଙ୍କା ଅଛନ୍ତି?
ଆଜ୍ଞା,
ଆଜ୍ଞା ଆଉ ଦେହ କେମିତି ଅଛି?
ଭଲ ଅଛି ଆଜ୍ଞା ଆପଣଙ୍କର କେମିତି ଅଛି?
ଆମେ ତ ଭଗବାନଙ୍କ ଦୟା ରୁ ଭଲରେ ଅଛୁ।
ଆଜ୍ଞା ଆମର ବି ସେମିତି ପ୍ରଭୁଙ୍କ ମଙ୍ଗଳ ହେତୁ ଆମେ ବି ଭଲ ଅ
ଆଉ ମୁଁ ଆପଣଙ୍କ ବିଷୟରେ ଗୋଟେ ବାର୍ତ୍ତା ପାଇଲି ତ ସେଥିପାଇଁ ଆପ୍
ପଚାରୁନାହାନ୍ତି ଆଜ୍ଞା କଣ ଜାଣିବାକୁ ଚାହୁଁଛନ୍ତି?
ଆପଣ ଏକ ନୂଆ ବ୍ୟବସାୟ ଆରମ୍ଭ କରିଛନ୍ତି।
ଆଜ୍ଞା ଆମ ନୁ ନୂଆ ବ୍ୟବସାୟୀ ନାଇଁ ନୂଆ ଆଜ୍ଞା। ନୂଆ ବ୍ୟବସାୟୀ କହିଲେ ଭୁଲ ହେବ କାରଣ ଆଗରୁ ଆମ ମୋ ବାପା ବୁଝିଲେ ନା ସେ ଏକ ତେଜରାତି ଦୋକାନ ଆମ ଗ୍ରାମରେ କରିଛନ୍ତି। ତ ସେ ତେଜରାତି ଦୋକାନକୁ ଏବେ ମୁଁ ନିଜେ ସମ୍ଭାଳୁଛି। ବୁଝିପାଇଲେ ସେଇ ବ୍ୟବସାୟକୁ ଏଇନା ମୁଁ ନିଜେ ଯେତେବେଳେ ସମ୍ଭାଳୁଛି ତା ଆପଣ ନୂଆ କହିପାରନ୍ତି କିନ୍ତୁ,
କୋ ଆଜ୍ଞା ଆଜ୍ଞା ପୁରୁଣା ପୁରୁଣା ବ୍ୟବସାୟ କୁ ଆପଣଙ୍କ ଓ ଅ
ଆଜ୍ଞା ଆଜ୍ଞା ପରିବାର ବ୍ୟବସାୟ ଟାକୁ ଆଗକୁ ବଢଉଛି। ଏ ଆଜ୍ଞା,
ଆଉ ଆପଣଙ୍କ ବ ମୁଁ ତ ଆମ ଗ୍ରାମ ଆମର ଏକ ଅ ପରିବା ବେପାର ଅ କରୁଥିଲି ତ ସାନ ଭାଇ ଏବେ ପରିବା ବେପାର ଟା ସମ୍ଭାଳୁଛନ୍ତି ଯେହେତୁ ତୁ ମୁଁ ଆଜ୍ଞା। ଆଜ୍ଞା ଆମ ଘର ପଛରେ ଏକ ବିଶାଳ ବାରି ରହିଥିବା ହେତୁ ସେଠାରେ ପରିବା ଚାଷ ତ ଅ ସହିତ ଅନ୍ୟାନ୍ୟ ଗଛ ମଧ୍ୟ ଲାଗିଚି
ଆଜ୍ଞା ବଡ ଭାଇ ମୁଁ ଜାଣିପାରିବି ବଢ଼ିଆ ବଡ ଭାଇ ମୁଁ ଜାଣିପାରିବି ଆପଣଙ୍କ ଠାରୁ ଆପଣ କୋ କେଉଁ କେଉଁ ସବୁଜ ପରିବା ଆପଣଙ୍କ ବାରିରେ ଲଗେଇଛନ୍ତି ଟିକେ ମତେ କହିବେ?
ଆଜ୍ଞା ନିହାତି ହଁ ଆମର ଆମର ପ୍ରଥମେ ତ ହଉଛି ଇ ବାଇଗଣ ଗଛ। ଭେଣ୍ଡି ଗଛ, ଜହ୍ନି ଗଛ।
ଆଜ୍ଞା ଆପଣ ବହୁତ ଭଲ ଭଲ ପରିବା ଲଗେଇଛନ୍ତି।
ଏଗୁରା ବ୍ୟତୀତ ଆମେ ପିଆଜ ମଧ୍ୟ ଲଗେଇଛୁ। ଆଳୁ ମଧ୍ୟ ଲଗେଇଛୁ ଆଜ୍ଞା ଆଳୁ ବି ମଧ୍ୟ ଲଗେଇଛୁ।
ତ ଆପଣ ବହୁତ ପରିଶ୍ରମ କରୁଥିବେ। ବହୁତ ପରିଶ୍ରମ କରୁଥିବେ ଆପଣ ଏଥିପ୍ରତି।
ଆଜ୍ଞା ପରିଶ୍ରମ ନ କଲେ ତ ଆଜିକା ଦୁନିଆରେ ଫଳ ମିଳିବା।
ଆଜ୍ଞା ବୁଝିଲି ଆଜ୍ଞା ଆମର ବି ଭାଇ ଏମିତି। ଚାଲିଛି ଦୋକାନଟାକୁ ଆମେ ବହୁତ ଭଲ ଭାବରେ ବ ଚାଲିଛି ଲୋକଙ୍କ ଭଲ ବୁଝାମଣା। ପା ହେତୁ ସମସ୍ତଙ୍କ ସାଙ୍ଗରେ ଭଲ ବ୍ୟବହାର ହେତୁ। ଏମିତି ଗାଁ ଦୋକାନ ଆପଣ ଜାଣିପାରୁଥିବେ କମ ବ୍ୟବସାୟୀ କି ତୁ ସୁଖ ପ୍ରବଳ ଆଜ୍ଞା କାରଣ ଘର ଆଗରେ ରହିକି ଆମେ କିଛି ପଇସା ପାଇଯାଉ।
ଆଜ୍ଞା ଘର ପାଖରେ ଘର ପାଖରେ ରହିକି ଆପଣଙ୍କ ଘର ଲୋକ କ ମାନଙ୍କ ସହ ସମୟ ବ୍ୟତୀତ କରିକି ଘର ଚଳଉଥିବା ଅ ସୁଖ ଅପେକ୍ଷା ଆଉ କୌଣସି ସୁ
ନାହିଁ ଜାଣିଥିବେ ଆପଣ ଠିକ କଥା କହିଲେ ଆପଣ ସେଇ ସୁଖ ଟା ପାଇ ଯାଉଛି ବୋଲି ଆଜ୍ଞା ବହୁତ ଖୁସି ମୁଁ ନିଜ ଉପରେ ଆଉ ମଧ୍ୟ ଘର ଲୋକ ବହୁତ ସହଯୋଗ କରୁଛନ୍ତି। ଯେମିତି ମୁଁ ଦୋକାନରେ ବସିଲା ବେଳେ ମୋର ଜଣେ ବଡ ଭାଇ ଅଛନ୍ତି ବୁଝିଲେ। ତ ସିଏ ତାଙ୍କ କିଛି ସମୟ ମତେ ଦଉଛନ୍ତି ମୋର କୌଣସି ସଉଦା ସ ସରିଯାଇଛି ସେ ଆମ ଘର ପାଖ ବଡ଼ ମାର୍କେଟରୁୁ ନେଇ ଆସିକି ମତ ତେ ସହଯୋଗ କରୁଛନ୍ତି ଯଦି ମୁଁ ମୋ ଦୋକାନ ବନ୍ଦ କରିକି ଯିବି ତ ସେ ସମୟ ଆପଣ ତ ଜାଣୁଥିବେ ଗାଁ ଦୋକାନ ଯଦି ଆଜି ଆପଣ ଏ ଦୋକାନ ବନ୍ଦ ରଖିବେ ତ କାଲି ଗ୍ରାହକ ଆଉ ଏକ ଦୋକାନ ପାଖକୁ ଯାଇ ପଳାନ୍ତି।
ଆଜ୍ଞା ଗ୍ରାହକ କମିବାର ସମ୍ଭାବନା ବଢି ଚାଲିଥିବ କାରଣ ଗ୍ରାମରେ ତ ପ ଅ ପ୍ରାୟ ଅନେକ ଦୋକାନ ଚାଲୁଥାଏ।
ଆଜ୍ଞା ତ ସେହିପରି ସେଇ ଇଏ ନହବା ପାଇଁ ମୁଁ ଆଜ୍ଞା ମୋ ଦୋକାନକୁ ସବୁ ମାନେ ଶହେ ଶତକଡା ମୁଁ ତାଙ୍କ ଦୋକାନକୁ ମୁ ସମୟ ଦଉଛି ବୁଝିପାରିଲେ।
ଆଜ୍ଞା।
ଆଉ ଏହିପରି ଚାଲି ଗ ଚାଲି ଚାଲି ଆଗକୁ ରହିଲେ ଭାବୁଛି ଆଉ ଏକ ବଡ ଦୋ ଦୋକାନ ମଧ୍ୟ ଖୋଲିବାକୁ ବୁଝିଲେ ଯଦି ଆପଣଙ୍କ ଆପଣ ଅପ୍ ଆପଣଙ୍କ ଆଶୀର୍ବାଦ ଭଗବାନଙ୍କ ଆଶୀର୍ବାଦ ଯଦି ରହିଲା ଆମ ଉପରେ ତାହେଲେ ଆମେ
ନିହାତି ଆ ଆମ ଦ୍ଵାରା ଆମ ଦ୍ୱାରା ଯାହା ହେବ ଆମକୁ ସ ବିନା ସଂଙ୍କୋଚରେ ଆପଣ ସହାୟତା ମାଗି ପାରିବେ। ଏବଂ ଆମେ ପ୍ରାର୍ଥନା କରିବୁ କି ଆପଣଙ୍କ ସ ସଫଳତା ବଢ଼ି ବଢ଼ି ଯାଉ।
ଧନ୍ୟବାଦ ମୋର ଭାଇ ଆପଣଙ୍କୁ ବି ମୁଁ ବହୁତ ଆସଶ୍ୱନା ଦଉଛି ଆପଣ ଏମିତି ଘରଇ ବ୍ୟବସାୟ ବଢାନ୍ତୁ କାରଣ ଆପଣ ଜାଣି ଥିବେ ଏବେକା ସମୟରେ ଯଦି ଚାଷ ଆପଣ କରୁଛନ୍ତି ତା ଚାଇଁ ବଡ ସୁଖ କାର ନାହିଁ କାରଣ ଚାଷ ଆଜିକା ସମୟରେ ବୁଡି ବୁଡି ଆସିଲାଣି। ଯଦି ଆପଣ ସେ ଜିନିଷ ଟାକୁ ବହୁତ ଆଗକୁ ବଢଉଛନ୍ତି ତାହେଲେ ଆପଣଙ୍କୁ ଦେଖିକି ବହୁତ ଲୋକ ସେ ଶିକ୍ଷା ପାଇବେ କାରଣ ଯଦି ଆପଣ ଗୋଟେ ଗଛ ନଗେଇକି ମୁଁ ଜାଣିଛି ଆଜ୍ଞା ସେ ପରିଶ୍ରମ ମୁ ଜାଣିଛି ମୁଁ ଯଦି ଗୋଟେ ଗଛ ଲଗେଇକି ତା ଥିରୁ ଫଳ ପାଇପାରିବି ତା ଚାହିଁ ସୁଖ ଆଜ୍ଞା କୋଉଠି ନାହିଁ ଏତିକି ମୁଁ ଜାଣିଛି ଆଜ୍ଞା ସେଥିପାଇଁ ମୁଁ ଆପଣଙ୍କୁ ଜଣଉଛି ଯେ ଆ ଆପଣ ବହୁତ ଭଲ କାମ କରୁଛନ୍ତି ବ୍ୟବସାୟ କରୁଛନ୍ତି ମଧ୍ୟ ଆପଣଙ୍କ ନିଜ ସ୍ୱାସ୍ଥ୍ୟ ପାଇଁ ବି ଚାଷ କଲେ ସ୍ୱାସ୍ଥ୍ୟ ଭଲ ରହିବ।
ଆଜ୍ଞା ଆଜ୍ଞା। ଆମେ ଏ ପରିଶ୍ରମ ତ କରିଚାଲିଚେ କିନ୍ତୁ ଆପଣ ବି ଜାଣିଥିବେ। ଆଜିକାର ଦୁନିଆରେ ଏ କେ କେତେ ଦର ବଢିଗଲାଣି। ତ ଗୋଟେଇ ଗୋଟେଇ ବେପାରରେ ଏ ପୁରା ପରିବାର ଟା ଚଳେଇବାକୁ ପରିବାର ଚଳେଇବାକୁ ଅସୁବିଧା ହେଉଥିବାରୁ ସାନ ଭାଇ କି ପରିବା ଆ ଚାଷ ବେପାର ରେ ବସ ସେଇ ଦେଇ ମୁଁ ଏବେ ଦେଶୀ କୁକୁଡା କିଛିଟା ରଖିଚି ପ୍ରାୟ ପଚାଶ ଷାଠିଏ କୁକୁଡା ରଖିଛି ମୁଁ ସେମାନଙ୍କର ଅଣ୍ଡା ଏ ଫାର୍ମ ଖୋଲିନି କିଛି ଦେଶୀ କୁକୁଡ଼ା କିଛି ମାତ୍ରାରେ ଘରୋଇ ଆକାରରେ ରଖିଛି ତ ସେମାନଙ୍କର ପ୍ରତିଦିନର ଅଣ୍ଡା ବିକ୍ରି ମଧ୍ୟ କରୁଛି।
ତୁମ
ଏବଂ ଯେଉଁମାନଙ୍କର ଦେଶୀ କୁକୁଡା ଦରକାର ସେମାନଙ୍କୁ ବି ମଧ୍ୟ ବିକ୍ରି କରୁଛି।
ଆଜ୍ଞା ଆଜ୍ଞା ତାହେଲେ ଲେ ମୁଁ ଆପଣଙ୍କୁ ଜାଣିପାରିବି ମାନେ କୁ କୁକୁଡା ଆପଣ ଯୋଉ ରଖିଛନ୍ତି ତ ସେଥିପ୍ରତି ତାଙ୍କର ଔଷଧ ବ୍ୟବସ୍ଥା ଥାଏ କି ତାଙ୍କ ସ୍ୱାସ୍ଥ୍ୟ ପାଇଁ କଣ କଣ ସବୁ ଆପଣ ମାନେ ସବୁ ବ୍ୟବ ମାନେ କରୁଛନ୍ତି ବ୍ୟବ ସ୍ଥା ମତେ ଟିକେ ଜଣେଇବେ କାରଣ ଆଗକୁ ଯଦି ମୁଁ ଆପଣଠୁ ଶୁଣନ୍ତୁ ଆଜ୍ଞା ଯଦି ଆପଣଙ୍କ ଠୁ ଯଦି ମୁଁ କିଛି ଶିଖିଲି ତାହେଲେ ଆପଣଙ୍କଠୁ ଅଧିକ କିଛି ଉପଦେଶ ପାଇ ମୁଁ ମଧ୍ୟ ସେ ବ୍ୟବସ୍ଥାଏ ମାନେ ପ୍ରଥମେ କରିବାକୁ ଚାହିଁ ବି।
ଆଜ୍ଞା। ଆପଣ ତ ଜାଣିଥିବେ ଦେଶୀ କୁ କୁଡା ମାନଙ୍କର ପ୍ରାୟତଃ କିଛି ଔଷଧ ଦିଆଯାଏ ନାହିଁ। କାରଣ ସେମାନେ ସବୁ ଋତୁରେ ଆଜ୍ଞା ସବୁ ଋତୁରେ ସବୁ ଋତୁରେ ସେ ସୁସ୍ଥ ରୁହନ୍ତି ଏବଂ ବୁଲି ଚରି ନିଜେ ଖାଦ୍ୟ ଗ୍ରହଣ କରନ୍ତି, ଆପଣଙ୍କୁ ଏତିକି ଧ୍ୟାନ ଦବାର ଅଛି ଆପଣ ଯେଉଁ ସ୍ଥାନରେ ରଖୁଚନ୍ତି କୁକୁଡା ଗୁଡିକୁ ସେ ସ୍ଥାନଟି ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରଖିବେ। ଆପଣ ଆଜ୍ଞା।
ଆପଣ ବହୁତ ପରିଶ୍ରମ କରିବାକୁ ପଡୁଥିବ ଏଇଥିପ୍ରତି?
ନିଶ୍ଚୟ।
ତ ଆପଣ କେମିତି ଏକ ଆପ ଆ ଆପଣ ଦେଖ ଏକ୍ ଆପଣ ଏତେ କୁକୁଡ଼ା ରଖିଚନ୍ତି ତାକୁ ଆପଣ ଆବଦ୍ଧ ଆବଦ୍ଧ ଜାଗାରେ ରଖିଚନ୍ତି ନା ଆପଣ ଖୋଲାରେ
ନାଇଁ ଖୋଲା ଜାଗାରେ ରଖିଲେ ଏ କିଛି ଯିଏ ଯିଏ ବଣୀୟ ଜୀବଜନ୍ତୁ ବି ଆକ୍ରମଣ ଆକ୍ରମଣ କରିପାରନ୍ତି ସେଥିପାଇଁ ମୁଁ ଆବଦ୍ଧ ଜାଗାରେ ରଖିଚି। ଏବଂ ଅ ପରିଷ୍କାର ପରିଚ୍ଛନ୍ନ
ଖଡା ଆପଣ ଜଳର ମାତ୍ରା କେବେ କମ ହବାକୁ ଦେବେନି। କାରଣ ଆପଣ ତ ଦେଖୁଚନ୍ତି ଗ୍ରୀଷ୍ମ ଋତୁରେ କେତେ ଖରା ହେଉଚି। ଆପଣ ଯଦି ଜଳର ଅଭାବ ରଖି ଦଉଚନ୍ତି କୁକୁଡ଼ାଙ୍କ ପାଇଁ ତାହେଲେ କୁକୁରଡ଼ାଙ୍କ ମରଣ ବି ହେଇପାରେ।
ଆଜ୍ଞା ବଡ ଭାଇ ମୁଁ ଆପଣଙ୍କୁ ଧନ୍ୟବାଦ। ଧନ୍ୟବାଦ, ଏଇ କଥା କହିବା ପାଇଁ ଆମ ଧନ୍ୟବାଦ ମୁଁ ଆପଣଙ୍କୁ ଆଉ ଏକ ଉପଦେଶ ଜାଣିବାକୁ ଚାହୁଁଚି ଆପଣଙ୍କ ଠାରୁ ମୋର ବାପା ସବୁବେଳେ ମୋତେ ଜଣାନ୍ତି କି ବ୍ୟବସାୟରେ କ୍ଷତି ମଧ୍ୟ ଅଛି ଲାଭ ମଧ୍ୟ ଅଛି ହେଲା ଯଦି ଆ ପଣ ଅଧିକ କ୍ଷତି ସେଉଚନ୍ତି, ତାହେଲେ ଆପଣ କେବେ ବ୍ୟବସାୟ ଛାଡ଼ନ୍ତ ତୁନି କଣ ଆଜ୍ଞା ଏଇଟା ସତ ଆପଣ ତ ଜଣେ ବ୍ୟବ
ନିଶ୍ଚୟ ନିଶ୍ଚୟ। ଆପଣ ଯଦି କ୍ଷତିକୁ ଡରି ଯାଇ କି ବ୍ୟବସାୟୀ ବନ୍ଦ କରିଦେବେ।
ଆଜ୍ଞା।
କେବେ ଲାଭ ପାଇପାରିବେ ନାହିଁ।
ଆଜ୍ଞା ତ ସେଥିପାଇଁ ମତେ କଣ କରିବାକୁ ପଡିବ?
ତ ଆପଣ ଯଦି ଅଧିକରୁୁ ଅଧିକ କ୍ଷତି ଆପଣଙ୍କ ସହିଚନ୍ତି
ଆଜ୍ଞା।
କି? ଅ ଯ ଯେଉଁ ସବୁ କାମରେ ଆପଣଙ୍କର କ୍ଷତି ହଉଛି ସେଇ ସବୁ କାମକୁ ଟିକେ ଏ ବନ୍ଦ କରିଦେଇ ଅଧିକ ପରିଶ୍ରମ
ଆଜ୍ଞା।
ଅଲଗା କିଛି ଆରମ୍ଭ କରିପାରିବି ମାନେ ନା କି ଗୋ ପେ ଏଇଟା ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେବେ କିଛି ମାତ୍ରାରେ କମେଇଦେବେ। କିନ୍ତୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବେନି।
ଆଜ୍ଞା ବଡ ଭାଇ ଆଉ ଏକ କଥା ଜାଣିବାକୁ ଚାହୁଁଚି ଆପଣ କହିଲେ ଆପଣଙ୍କର କୁକୁଡା ଚାଷ ଆପଣ କରନ୍ତି। ଘରୋଇ କୁକୁଡ଼ା ଚାଷ ତ ମୁଁ ଶୁଣିଥିଲି ଆଜ୍ଞା ଏଥିପ୍ରତି ଓଡିଶା ସରକାର ଠାରୁ କିଛି ସ ଛେଳି ମିଳେ କୁ ଆପଣ
ଅଁ ଇ ନାଇଁ ଓ ଓଡିଶା ସରକାର ଯଉମାନେ ଆଁ, ଅଧିକ କୁକୁଡା ମାନଙ୍କର କୁ, ଯୋଉମାନେ ଗୁ, କୁକୁଡା ଚାଷ କର ନ୍ତି। ମୁଁ ତ ଘରୋଇ କୁକୁଡା ଆଜ୍ଞା, ରଖିଛି। ତ ସରକାରଙ୍କ ଦ୍ଵାରା ମତେ କିଛି ସହାୟତା, ମିଳେନି।
ତ ଆପଣ ଚାହୁଁଥିବେ ନିଶ୍ଚୟ ମିଳିବା ପାଇଁ? ଆଜ୍ଞା।
ଆଜ୍ଞା, ଆଗକୁ ଯଦି ମୁଁ କିଛି ଏ, ଏଇ ବ୍ୟବସାୟ ଟାକୁ ବଢେଇବାକୁ ଚାହିଁବି, ତ ସରକାରଙ୍କ ଦ୍ଵାରା ମତେ କିଛି ସହାୟତା ମିଳିଯାରିବ।
ଧନ୍ୟବାଦ ଭାଇ, ଆପଣଙ୍କଠୁ ଏତେ କଥା ଜାଣିବାକୁ ଚାହିଁଲିି। ଆ' ମୋର ଆଜ୍ଞା ଆଶୀର୍ବାଦ ରହୁ, ଆ ଆପଣ ଆଜ୍ଞା ମୁଁ ଆପଣଙ୍କ ସବୁବେଳେ ଆପଣଙ୍କୁ ମୁଁ ଆଶୀର୍ବାଦ ଆପଣଙ୍କ ସାଙ୍ଗରେ ରହୁ ଆଜ୍ଞା। ଆପଣ ଆଉ କୋ, ଆପଣଙ୍କ ବିଷ
ଆଉ' ଆପଣ ଆସନ୍ତୁ କେବେ, ଆମ ବ୍ୟବସାୟେ
ଦି, ନିଶ୍ଚୟ ନିଶ୍ଚୟ, ଆଜ୍ଞା' ନିଶ୍ଚୟ ଯିବାକୁ ଭଲ ପାଇବି। ଆ ଆପଣ ମତେ କିଛି ଘରୋଇ ପରିବା ବିଷୟରେ, ଶିଖେଇବେ? ଧନ୍ୟବାଦ ମୁଁ ବହୁତ କିଛି ଆପଣଙ୍କଠୁ ଶି ଥିଲି ବଡ ଭାଇ, ମୁଁ ଆଣଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇକୁ ଚାହୁଁଛି, ଆପ ଆପଣ ମତେ ଭଲ ଉପଦେଶ ଦେଇଛନ୍ତି। ଲାଭ, କ୍ଷତି ବିଷୟରେ ଜଣେଇଛନ୍ତି।
କେ ବ୍ୟସ୍ତ ଅଛି, ମୁଁ ଫାଙ୍କା ହେଇକି ଆପଣଙ୍କୁ ଆଉ କିଛି ସମୟ ପରେ ମଧ୍ୟ କଲ୍ ଯୋଗା, ଯୋଗ କରିବି।
ଆଜ୍ଞା'। ଧନ୍ୟବାଦ ମୋ ବଡ଼ ଭାଇ, ଆଜ୍ଞା ଧନ୍ୟବାଦ ନମସ୍କାର।